ହଉ ଭାଇ ବନ୍ଧୁ ନମସ୍କାର।
ନମସ୍କାର ଆ କଣ କରୁଥିଲେ ଆଉ?
ଏଇ ଆସିଥିଲି ଯଉଟା ଦେଇଙ୍କ ଘରୁ ଆସିଥିଲି ମନ ପଡିଲ ଆପଣଙ୍କ କଥା ଲଗେଇଦେଲି।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଏଇନା କଣ ଚାଲିଚି କାମଫାମ କଣ ଚାଲିଚି?
ହଁ ଚାଲିଚି ଏଇ ଗଛ ବୁଛ କିଛି ଲଗଉଡ଼ି ବାରିରେ ଆଉ କଣ କରି ଫସଲ ହଉଚି ଆଉ ଏ ଯଉ ଦର
ନାଁ ନାଇଁ। ଏବେ ତ ଫସଲ ଆର ସେ କଟରେ ଲଗେଇଛୁ ଏଥର କାଳେ ଫସଲ ଲଗା ନା। ଆଉ କଣ ଟିକେ ଗାଈ ଫାଇ କେତୋଟି ରଖିଛନ୍ତି ଗାଈ କେତେଟି ରଖିଛନ୍ତି?
ଗାଈ ଗାଈ ଛଅଟି ଥିଲା ଦୁଇଟି ତାର ଦେଇଦେଲି ବନ୍ଧୁବାନ୍ଧବ। ଘରକୁ ଆଉ ଚାରୋଟି ଅଛି ଆଉ।
ଆଚ୍ଛା ଆଚ୍ଛା ଚାରଟି ଗାଇ କି କ୍ଷର କ୍ଷୀର ଚାରି ଚାରଟି ଯାଙ୍କ କ୍ଷୀର ଦଉଛନ୍ତି ନାଇଁ।
ହଁ କ୍ଷୀର ଦଉଚ଼ନ୍ତି ଗୋଟେ ଗାଈ ଦେଢ ଲିଟର ଦି ଲିଟର ଲେଖାଁ କ୍ଷୀର ଦଉଚ଼ନ୍ତି ଆଉ।
ଆଚ୍ଛା ଆଚ୍ଛା ସେ ଯୋଉ କ୍ଷୀର ଦଉଚ଼ନ୍ତି ତାକୁ କଣ ମାନେ ଗାଁ ରେ ବିକୁଚ଼ନ୍ତି ନା ଯୋଉ ଆମର ଯୋଉ ଓ ମ୍ପଡ଼ ଯୋଉ ଅଛି ଯୋଉ କମ୍ପାନି ତାକୁ ଦେଇ ଦେଉଛନ୍ତି?
ନା ଗାଁ ରେ କିଛି ନଉଚ଼ନ୍ତି କମ୍ପାନୀ ବାଲା ବି କଉଚ଼ନ୍ତି କିନ୍ତୁ ଗାଁ ରେ ଯୋଉ ଲୋକ କହୁଛନ୍ତି ଆସିକି ନେଇଯାଉଚ଼ନ୍ତି ଆଉ ଆଉ ବି
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ। ଆଉ ତାର ଯୋଉ ରେ ଯୋଉ କେତେ ଲିଟର କ୍ଷୀର କେତେ ଦର ରହୁଚି। ଗାଁ ରେ ଯୋଉମାନେ ନଉଛନ୍ତି ଲୋକମାନେ କେତେ ଦଉଚନ୍ତି ଆଉ କମ୍ପାନୀ କେତେ ଦଉଚି?
କମ୍ପାନୀ ଲିଟର ଠିକ୍ ଅଛି ସେଇ ଦି ତିନି ଟଙ୍କା ଫରକ ଅଛି ଆଉ।
ବଜାରରେ ତିନି ଟଙ୍କା ଫରକ ରଉଛି।
ହଁ ଦିଟଙ୍କା ବଢି ତିନି ଟଙ୍କା।
ଆଚ୍ଛା ଆଚ୍ଛା। ଆଚ୍ଛା ଆ ଶୁଣ ଆମେ ମୁଁ କରିଥିଲି କାହିଁ ଫୋନ କି ଆମକୁ ଗୋଟେ ଗୋଖାଦ୍ୟ ଦୋକାନକୁ ଖୋଲିଛି ଛକରେହେଲେ ଗୋଖାଦ୍ୟ ଦୋକାନ ମା ମା ମା ମୋର ଖୋଲା ହେଲାଣି ପନ୍ଦର ଦିନ ହବ ମୋ ଏଇ ଯୋଉ ଗୋଖାଦ୍ୟ ଯଉ ଦେଇ କୁକୁଡାଙ୍କ ଦାନା ଗାଈଙ୍କ ପାଇଁ ଯୋଉ ଖାଦ୍ୟ ଏଭଡ଼ାସବୁ ଆଉ ଜରି ପାନ ଏଇଭଳିଆ ସବୁ ବିକୁଛି। ତେଣୁ ଆଉ ଗାଇ ରହିବେ। ଗାଈ ଅଛି ଚା ଆପଣ ଯୋଉ ଦାନା ମାସକୁ ଯେତିକି ବସ୍ତା କିଣୁଥିବେ।
ହଁ ମାସ ମାସ ଆମର କିଣା ହଉଛି କି ଦି ବସ୍ତା ଦେଢ଼ ବସ୍ତା ହେଇଯାଉଚି।
ଆଚ୍ଛା ଆଚ୍ଛା ଦୁଇ ବସ୍ତା ଦେଢ ବସ୍ତା ମୋ ମୋ
ଅଧିକା ଥିଲା ଦରକାର ହଉଥିଲା।
କୋଉଥରୁ ନିଅ ଆଉ ମୋ କତରୁ ନେବେ ଆଉ ତ ବଜାରରେ ରେଟ୍ ଯାହା ଥିବ ତାଠାରୁ ପଚାଶ ଟଙ୍କା କମରେ ଦେବି ଆଉ।
ଆଉ ଆପଣ ଦୋକାନଟା ଖାଲି ମୋତେ କହିଦେବେ କଉ ଜାଗାରେ ଖୋଲିଲେ?
ଦୋକାନ ଟା ମର ସେ ଯୋଉ ବାଲିକୁୁଦା ସେ ଯୋଉ ଦେଖିଛନ୍ତି ସେ ଯୋଉ ଡ୍ରେସ ଦୋକାନ ଟି ଦେଖିଛ
ବାଲିକୁଦା ବାଲିକୁଦା ପାଖରେ?
କଲ୍ୟାଣ କଲ୍ୟାଣ ରେ ରେ ଲୁଗା ଦୋକାନ କଲ୍ୟାଣ। ହଁ କଲ୍ୟାଣ ମଣ୍ଡପ ପାଖରେ ଯଉ ଲୁଗା ଦୋକାନ। ହଁ ସେଇ କରରେ ମୋ ଦୋକାନଟି ହେଲାକି ସେଇଠି ଆସି ନିଅ ଏ ନେଇଯିବେ ଆଉ ଆଉ ଆପଣଙ୍କ ଯୋଉ ଚିହ୍ନା ପଡି ଯିଏ ଥିବ ପ୍ରାୟତଃ ସମସ୍ତେ ଗାଈ ରଖୁଛନ୍ତି ଗାଁରେ କହିବ ମୋ କୋତୁରୁ ଆସି ନେବେ ଆ କମରେ ଯେ ଦେବି ଆଉ।
ହଁ ଠିକ୍ ଅଛି ତମ ନମ୍ବର ଟା ମତେ ଆପଣଙ୍କ ଯୋଉ କାର୍ଡ ଟା ଅଛି ମତେ ପଠେଇ ଦେବେ ମୁଁ ନେଇକି ତାଙ୍କୁ ଦେଇଦେବି ମାନେ ଯାହାକୁ ଯିଏ କହିବେ ମୁଁ ମୁଁ କହିବି ଏଇ କଥା ହୋଉନ ଆଙ୍କ ସହିତ ଆଉ ଆପଣଙ୍କୁ ଯଦି ଦେବେ କମ୍ ରେଟରେ ମୁଁ ତ ଖୁସି ହେଇ ଲୋକ ନେବେ ନା।
ଆଚ୍ଛା ସେମିତି ହୋଉ ତାହେଲେ ମୁଁ ତାହେଲେ ଯୋଉ ମୋ ମୋର କା ଯୋଉ କାର୍ ଟି ଅଛି ମୁଁ ପଠେଇଦବି ତମକୁ ମୋବାଇଲି ରେ? ତାକୁ ଦେଇଦବ ସମତିକି ଆଉ।
ହଁ ଅ ହଁ ସମସ୍ତଙ୍କୁ ଏଠି ଅଛନ୍ତି ବୋହୁତୁ ଲୋକ ରଖିଛନ୍ତି ଏଠି ଗାଈ।
ଆଚ୍ଛା ଆଚ୍ଛା।
ସବୁ ତ ଏଇଠି ଚାଷୀ ଚାଷୀ ଘର ଲୋକ ଆଉ ବିଲ ବାଡି ଗାଈ ଏଇଆ ଆଉ।
ହଁ ତ ଗାଁରେ ତ ସମତେ ଗାଁ ଆଉ ଗାଁରେ ସମସ୍ତେ ଏ ଯୋଉ ଚାଷ କରିବା ସହିତ ତା ସହିତ ଇଏ ବି କରନ୍ତି ଗାଈ ରଖନ୍ତି ଆଉ ତମ ଗାଁରେ ଯୋଉ କେତେ କେତେ ଭଳିଆ ଲୋକ ଗାଈ ରଖୁଛନ୍ତି କେତେ ଘର?
ଆମ ଗାଈରେ ରଖିଛନ୍ତି ନିହା ମାନେ କହିବାକୁ ଗଲେ ଏ - ଏ - ଏ ଶହେରୁ ଶହେ କୋଡ଼ିଏ ଘର ପାଇଁ ଘର ଗାଈ ରଖିଛନ୍ତି।
ଆଚ୍ଛା ଶହେ କୋଡିଏ ଘରେ ରଖିଲେ ତ ବୋହୁତୁ
ନା ଆଗରୁ ବହୁତୁ ରଖୁଥିଲେ ଏଇ ଯୋଉ ଚାଷବାସ ହେଲା ଠୁ ସେଇ ଯୋଉ କିଛି ଲୋକ ଦେଇ ଦୁଆ ଦେଲେ କିଏ ବନ୍ଧୁବାନ୍ଧବଙ୍କୁ କିଏ କାହାକୁ ଦେଇ ଦୁଆ ଦେଲେ।
ହୁଁ ହୁଁ ଆଉ ସେ ଆମ ଗାଈ ପ୍ରାୟେ ଲୋକ ଗାଈ ରଖୁଛନ୍ତି ପ୍ରାୟେ ଲୋକ ମୋ କତୁରୁ ଆସିନାହାଁନ୍ତି ଦାନା ନୋଉଛନ୍ତି ସମସ୍ତେ। ମୁଁ ଯୋଉଠୁ ଶସ୍ତା ଦୋଉଛି ସେ ଅଲଗା ଦୋକାନରେ ଯାଉନାହାନ୍ତି ମୋ କତିକି ଆସୁଛନ୍ତି।
ତମେ କେତେ ଦିନ ହେଲା ଷ୍ଟୋର ଖୋଲିଲାଣି ଆପଣଙ୍କ ଦୋକାନ?
ମୁଁ ଘରେ ଘଡି ପନ୍ଦର କୋଡିଏ ଦିନ ହେଇଯିବ ଆଉ।
ଓହୋ ପନ୍ଦର କୋଡ଼ିଏ ଦିନେ
ନାଦୋ ହଁ ଆଚ୍ଛା ଦୋକାନ ତ ମର ମୋର ଅଲଗା ଦୋ ଥିଲା ତାକୁ ଚେଞ୍ଜ କରି ଏଇ ଦୋକାନ କରିଦେଇଛି ଆଉ ବଦଳ ହେଇକି ନା ଅଲଗା ଅଲଗା ଆଉ ଗୋଟେ ଯୋଉ ଫୁଲ ଷ୍ଟିକର ଯୋଉ ଆମର ଯୋଉ ବର ଗାଡି ଯୋଉ ସବୁ ସଜା ହୁଏ ସେଠୁ ଯୋଉ ଫୁଲ ସେଇ ଦୋକାନ ଥିଲା ଆଉ କିଛି ହଁ ଗିଫ୍ଟ ଆଇଟମ୍ ବି ଥିଲା ତାକୁ ଚେଞ୍ଜ କରି ଏବେ ମୁଖାଦ ଦୋକାନକୁ କରିଦେଇକି ଆଉ
ସିଏ ବି ଭଲ ଇଏ ଥିଲା ଯାହା ଆଉ ଚାଲିଥିଲା। ମୁଁ କହିଲି ଏଇଟା ବି କିଛି ନାହିଁ ଏଇଟା ବି ଭଲ। ଗାଈ ଏଇନା ଚାଷ ବାସ ଚାଲିଛି ଏଇନା। ଆଉ ସବୁ ଜିନିଷ ଭଲ ବି ସେଲ୍ ହବ ଆଉ ବେପାର ହବ
ମୁଁ ତା ମୁଁ ତା ସାଙ୍ଗେ ଭାବୁଛି ଆଉ ଗୋଟେ ତା ସାଙ୍ଗରେ ପରେ ଗୋଟେ ଦୋକାନ ଖୋଲିଦେବି, ଆମର ସୁ ଗ୍ୟାସ ଯୋଉ ସବୁ ଦୋକାନ ଗ୍ୟାସ୍ ସବୁ ରହୁଛି ଜାଲେଣି ଗ୍ୟାସ
ଓହୋ ଓହୋ ଏଇଥିସେ ଯାଉନି ଗ୍ୟାସ ନହେଲେ କିଛି ହୋଉନି ଆଉ।
ହଁ ଏବେ ତ ସବୁଥିରେ ଦରକାରେ। ବାହାଘର ହେଲା ଭୋଜି ହେଲା ପିଲାମାନେ କଣ ଭୋଜି କଲେ ଏମିତି ଘରେ ଦରକାର ହୋଉଛି ଯାହା ସରିଯାଉଛି ଜରୁରୀ ପରିସ୍ଥିତିରେ ସିଏ ବି ନୋଉନାହାନ୍ତି। ଏଟେ ତ ଚବିଶି ବର୍ଷ ତ ବାରମାସି ହେଇଲା ବେ ମୁଁ ଭାବଛି ଏଇଟା ବି ଖୋଲିଦେଲେ ହବ କଣ କହୁଛନ୍ତି?
ହଁ ହଁ ଖୋଲନ୍ତୁ ଆପଣଙ୍କ ଜାଗା ଆପଣଙ୍କ ଜାଗା ନା କି ଭଡ଼ା ନେଇଛନ୍ତି?
ନାଁ ମୋର ନିଜେ ଘର କିଛି ଅସୁବିଧା ନାହିଁ।
ଆ ନିଜ ଜାଗା ତ କିଛି ନାଇଁ ଭଡାବାକୁ ପଡିବନି କିଛି ଅସୁବିଧା ନାହିଁ ଯେ ତେ ରେଟ୍ ଲଗାଇଲେ ବି କମ୍ ଲୋକ ଆପଣଙ୍କ ପାଖେ ସୁରକ୍ଷାରେ ନେବେ।
ହଁ ଆଚ୍ଛା ଆଚ୍ଛା ତମ ଯୋଉ ଯେତେବେଳେ ଯାହା ଯୋଉ ବାହାର ବାହାର ହବ ତମ ଗାଁ ରେ
ହଁ ହଁ ମୁଁ ମୁଁ ଆପଣ ଆପଣ କହିଲି କାର୍ଡ ଟା ଦେଇଦେବେ ମୁଁ ଆପଣଙ୍କୁ ପୁରା ଯାଇକି ସୁ ସବୁ ହବ ମାନେ ଆପଣ ସଂଯୁକ୍ତ କରିବି ତମେ ଆପଣଙ୍କୁ କହିବେ କଣ ଆଉ
ତମେ ମୁଁ ମୁଁ କମ୍ ରେ ଜିନିଷ ଦେବି ହେଲା କି
ଆଜ୍ଞା।
କଣ କଣ ଦେବି?
ହ୍ୟାଲୋ। ହଁ।
ଏଇଭଳି ଭାବରେ ଭାବିକି ଆଇଚି ଯିବି ଖୋଲିବି ବୋଲି। ଆଉ ତମର ଏନା କଣ ବିଯିନେଶ କଣ କରୁ ବେପାର ବଣିଜ କଣ କରିଚ ନା ନାଇଁ?
ଏଇ ଗଛ ବୁଛ ଲଗେଇଛି ଏଇନା କିଛି ବେପାର ନାହିଁ। ଏଇନା ଚାଷ ବାସରେ ମାତିିଛି ଏଇନା ତ ପାଣିପାଗ ଏଇନା ଭଲ ଚାଷ ହେଇଛି ହବ ଆଉ ସେ ଧାନ ଫାନ ଏ ଏଥର ଭଲ ରେଟରେ ବି ବିକ କ୍ରୀ ହେଇଛି। ସରକାର ଭଲ କରିଥିଲେ ରେଟ ବି। ଭଲ ପରିମାଣରେ ହେଇଥିଲା ଧାନ ବି ସେଇଭଳିଆ ହେଇଥିଲା।
ହାଁ ଏଇଠି ଏଇ ଯୋଉ ବଢିଆ ସରକାର ଏଥର ଜିତିଛନ୍ତି ଲୋକଙ୍କ ପାଇଁ ବଢିଆ କାମ କରୁଛନ୍ତି। ଶେନ୍ତି ଆମକୁ ବି ବଢିଆ ସବୁ ଦେଉଛନ୍ତି ସୁବିଧା।
ଓହୋ ତାହେଲେ ଭଲ ଅଛି ତ କିଛି ଅସୁବିଧା ନାହିଁ। ପଇସା ହେଉଛି ସେଇଥିରେ ଚଳୁଛୁ ଆଉ କଣ କରିବୁ।
ଆଛା ଆଚ୍ଛା ଆଛା ଆଚ୍ଛା। ଆଉ ତମ ଆଉ ତମର ଯୋଉ ଇଏଥେ ଆସିଲା ଯୋଉ ଟ୍ରାକ୍ଟର ଟି ଥିଲା ଛୁଆବେଳୁ ଅଛି ନା ବିକି ଦେଲେଣି?
ନାଇଁ ଟ୍ରାକ୍ଟର କୁ ଜଣଙ୍କୁ ଦେଇ ଦେଇଛି ସେ ମତେ ମାସିକିଆ ପଇସା ଦଉଛି। ଆଉ ଏତେ ସବୁ ହଁ ହମ ନା ନିଜେ ଏଇନା ଯାହା ହେଲେ ବି ତିନିଟିପି ଲୋକ ଦରକାର ତା ପଛରେ। ଜଣେ ବୁଲେଇବ ଜଣେ ଏ ହିର ଉପରେ ଠିଆ ହବ ଜଣେ
ଓହୋ ତମେ ଖାଲି ଆଚ୍ଛା ଆଚ୍ଛା ତମେ ଖାଲି ବୁଝାବୁଝି କରୁଚ ତମ ଖାଲି
ତେ କାଇଁ ସମସ୍ୟାର ସମଦ ଧ ନେବି ଏକାଥରେ ଦେଇଦେଇଚି ମାସକୁ ସିଏ ତାର ଦେଇଦଉଚି ପଇସା ସଇିଲା ଆଉ। ଖୁସି ଖୁସିରେ ମୋର ରଖିଦୋଉଛି ଆଉ।
ନାଇଁ ମୋର ଗୋଟେ ଅସୁବିଧା ହେଇଯାଇଥିଲା ଯୋଉ ଧାନ କଟା ସମୟରେ।
କାଇଁ କଣ ହେଇଛି କି?
ଧାନ କଟା ସମୟରେ କଣ ହେଇଥିଲା କି ଯୋଉ ଧାନ କଟା ଯୋଉ ସବୁ ମେସିନ୍ ସବୁ ଯନ୍ତ୍ରପାତି ହେଲାକି ଧନ ଧାନକଟା ସବୁଠୁ ବେଷ୍ଟ। ନା ନା ଧାନ ମେସିନ ଦୋଉଛି। ମୁଁ ଗୋଟେ ଲକ୍ଷ ଟଙ୍କା ଦେଇକି ଗୋଟା ପକେଇ ଦେଇଥିଲି ଆମେ ଚାରି ଜଣ ତାପରେ ଗାଁରେ ଆଉ ଦି ତିନି ତାପରେ ଗାଁ ରେ ଆଉ ଦି ତିନି ଜଣ ବି ମଗେଇଦେଲେ। ଯେମିତି ଗାଁରେ ଦି ତିିନି ଜଣ ମଗେଇ ଦେଲେ ସେ ସବୁ ଆଉ ରେଟ୍ ଆଉ କମେଇଥାନ୍ତେ ନା। ଆଉ ଆମର ସବୁ ଗାଡ଼ି ଗୁଡା ବହୁତ ଲାଭ ହବ ଷାଠିଏ ସତୁରରି ହଜାର କିନ୍ତୁ ଲାଭ ନହେଲେ ଆମେ ହା ହାତରୁ ଦଶ ହଜାର ନଖେ ବାଜିଗଲା।
ଆଉ କଣ ସେଇ ତ ଲାଭ ସେଇଆ ତ ସମସ୍ତେ ଯଦି କହିଲେ ଆମେ ତାରିକରେ ହବ କେମିତି ସେଇଆ ହେଲା ଆଉ।
ସବୁ ପା କହୁଚନ୍ତି ଆମେ ବେପାରି ହୋ। ଯିଏ ଯେତେ ସେ ଆଗକୁ ଗାଡି ସବୁ ମେନଣ୍ଢେଇଲା କିଏ କିନ୍ତି ଜାଣିବା?
ହଁ।
ଏହା ଦ୍ଵାରା ଏ ଭଳିଆ ସବୁ ଅସୁବିଧା ହେଲା ଆମେ ମୋର ଲସ୍ ହେଇଛି ଦଶହଜାରେ ନେଖା ଆଉ।
ଓହୋ ତାହେଲେ ଭଲ କଥା।
ଆଏ ତ ଚଳିବ ଯ ସବୁ ବର୍ଷ ଆର ବର୍ଷ ପୁଣି ଅଛି କିଛି ଅସୁବିଧା ନାହିଁ କୋଉ ଜିନିଷ ଭାଙ୍ଗୁନି କି ଖ ତ ଯାଉନି ଚାଲିଯିବ ଆଉ କିଛି ଅସୁବିଧା
ଓହାଁ ହଁ ହଁ ଆଉ ତମ ଆଡେ ଯଦି କ ଜେ ସି ବି ଫେ ସି ବି ନାହିଁ କହିଲେ ମୁ ଏକରୁ ଆମର ଜଲ୍ଦୀ କାଟିକିନା ଆଗତୁରା ତମ ଆଡୁଆ ପଠେଇ ଦିଅନ୍ତି।
ହଁ ତାହେଲେ ମତେ କୁହନି ମୋର ବି ଦରକାର ଏଥି ବହୁତ ମାନେ ଆମର ଯାହାକୁ କହିଲେ ବି ଦି ଦିନରୁ ତିନି ଦିନ ଲଗଉଛି ତମକୁ କହିଲେ ତମେ ସାଙ୍ଗେ ସାଙ୍ଗେ
ଆଉ ତମେ କହୁନା ଆମେ ତମ ଦୁଇଶହ କମରେ ଦବୁ ତମେ ମତେ ଆଗରୁ କହିଲନି ଟିକେ।
ଗୋଟେ କାମ କରନ୍ତୁ ତୋମ ପାଖ ଯଦି ଗାଡି ଅଛି ମୋ ପାଖକୁ ପଠେଇ ଦିଅନ୍ତି। ମୁଁ ମୋର ଟା କାମ କରିବି ନା।
ହଉ ହଉ ମୁଁ ଏଇ ଯୋଉ ଏଇ ଏଇ ଯୋଉ
କିଏ ମୁଁ ବି ଦେଇଦେବି।
ଆଚ୍ଛା, ଆଚ୍ଛା ମୁଁ ଯୋଉ ଆଗକୁ ଯୋଉ ଆଣିମି ଗାଡିଟି ତାପରେ ତୋମକୁ ଆଗୁ ଥୁରିଆ ମାନେ ଜଣେ ଏଇ ଯୋଉ ତମଆଡ଼େ ଆମ ଆଡ଼େ କାଟିଲା ପଥର ତମଆଡ଼କୁ ପଠେଇଦେଲି ବୁଚକି। ଆଉ ମୁଁ ତାକୁ ସେଇ ପଇସା ଖର୍ଚ୍ଚ ମୁଁ ତ ସେଇ ପଇସା ଖର୍ଚ୍ଚ କରିବି ସଲିଟ କାମ କାଇଁ ନ କରିବି।
ହଁ ସିଏ ବି ସତକଥା ସେଇ ପଇସା ଆମ ଆଡ଼େ ପଠେଇ ଦେନେ ଭଲ ରେଟ୍ ବି ହବ। ଭଲ ରେଟ୍ ଏ ଲୋ କ ବି ଖୁସି ହେଇ ନେବେ। କାଇଁ ନା ଏଠି ଯୋଉ ଗୋଟେ ମେସିନି ମାନେ ଯେତିକି ଲୋ କ ବି ଉଁ, ସାହାଯ୍ୟ ପାଉଚନ୍ତି ସେ ଯେ ତେ ବି ରେଟ୍ ଦେଲେ ବି ସେ ନେଇଯିବେ। କିନ୍ତୁ ଆମର ଟେ ସୁଲଭ ମୂଲ୍ୟରେ କଲେ ଲୋକ ଶାନ୍ତିରେ ନେବେ। ଆମେ ବି ଦି ପଇସା ପାଇବା। ଲୋକଙ୍କ ମନ ଖୁସି ହବ।
ଆଚ୍ଛା, ଆଚ୍ଛା ହଉ ହଉ ମୁଁ ଏଥରକ ଯୋଉ ମେସି ଆ, ମୁଁ ମେସିନ୍ ଯୋଉ ଆଣିବି ଯନ୍ତ୍ରଟି ତାହେଲେ ଆପଣଙ୍କ ସହିତ ଆଗ ଥୁରା ମୁଁ କଣ୍ଟାକ୍ଟ କରିଦେଇଥିବି ଆଉ।
ଓ ହଁ ମୋ ସହିତ ଆଗେ କଣ୍ଟାକ୍ଟ କରି ମୁଁ ତୋମକୁ କହିବି ଆଉ। ମା- କେତେ ମାସକୁ ନେ ମୋତେ ଜଣେଇଦେବେ। ମୁଁ ସେ ଅନୁ ସାରେ ତ ମୁଁ କହିବି ଦେବେ ମୋତେ ଆଉ। ତିନି ମାସ ତ କାମ ଆମ ଦି ମାସେ ଖଣ୍ଡେ ଚଳିବ।
ହଉ ସେଇ ଦି ମାସ ମାସେ ତ ଆମର କାମ ଆଉ। ହେଲା କି?
ହଁ।
ହଉ ହଉ କାମ ଯେ କଣ ଯୋଉ ଏବେ ମୁଁ ଯିଏ ଯାଉଛି ଟିକେ ଗାଧେଇ ଥାଆନ୍ତି, ଖାଇବି ହେଲା।
ହଁ ହଉ ତୋମେ ଯାଆନ୍ତୁ, ଆଉ ମୁଁ ତୋମକୁ ଶୁଣନ୍ତୁ ରା ତିରେ ଆଉ କଲ୍ କରିବି, କିଛି କଥା ହବା ଆଉ, କାମ ଅଛି ଆଉ। ହଉ ହଉ ଧନ୍ୟବାଦ ଆଉ। ରଖୁଚି ମୁଁ।
ହଁ କଣ ହେଲା ମୁଁ ଆଗକୁ ଜଣେଇବି ଆଉ ହଉ ହଉ ରଖ ରଖ ଫୋନ୍ ରଖ।